ହ୍ୟାଲୋ।
ଆଜ୍ଞା ଆଉ କଣ କରୁଛ?
ଏଇଠି ଟିକେ ଖୁସି ହଉଚୁ କାହିକି କହିଲେ ଟିକେ ବର୍ଷା ପକଉଛି ତ।
ଉହୁଁ, ହୁଁ ହୁଁ ହୁଁ। ଆଉ ବର୍ଷା ପାଗରେ ଆଜି କଣ ବନଉଛ ପକୁଡ଼ି ଫକୁଡ଼ି କି କଣ ବନଉଛ ନା ବନଉନ?
ବର୍ଷାରେ ତ ବର୍ଷା ହେଉଛି କିନ୍ତୁ କଣ କୁହନି ମାର୍କେଟ ଯିବାର ଥିଲା ସା ଏଇ ସନ୍ଧ୍ୟାବେଳେ ସେ ଟିକେ ଟିକେ ବର୍ଷା ପକେଇଲାଣି। ତଥାପି ଯିବା ଯୋଜନା ଅଛି ଫେରିଲେ ଯଦି ସେଠି କଣ ଖାଇକି ଆସିଲୁ ଆସିଲୁ ନହେଲେ ଘରେ ତିଆରି କରମୁ ପୁରୀ ହେରିକା। ପୁରି ଆଉ ବୁଟ ତରକାରୀ।
ହୁଁ ମାର୍କେଟ ପାଖରେ ଥିନେ ଆଉ କରିବାକୁ ବି ଇଚ୍ଛା ହବନି।
ହୁଁ।
ସେଇ ତ ଗଲ ଘର ପାଖରେ ସାଙ୍ଗେ ସାଙ୍ଗେ ଯାହା ହେଲେ ଖାଇଦେଲ। ପଳେଇ ଆସିଲ ଆରାମସେ ଆଉ ସ୍ତ୍ରୀ ଲୋକଙ୍କୁ ଟିକେ ରିଲାକ୍ସ ଆଉ।
ନା ନା କଣ କହୁନି ଆ ବାହାର ଜିନିଷ ଆମେ ଟିକେ ବେଶୀ ଖାଉନା। କିନ୍ତୁ ଏ ଛୁଆ ଛୁଆ ଗଲେ ସେ ଆମେ ଗୁପଚୁପ ଖାଇମୁ। ସେଇଟା ଖାଇମି ସେଇଟା ଖାଇମି ଆଉ ଛୁଆ ତ ଖାଇଦେଲେ ଆଉ। ଆଉ କରିବାକୁ ଇଚ୍ଛା ହବନି।
ହୁଁ।
ତାଙ୍କୁ ମନା କରମି ନା ଘରେ ଏଇଟା କରିବିନି ତାହେଲେ ସେ ଖାଇବେନି।
ହୁଁ ହଁ ସେଇ ହୁଁ ଗୁପଚୁପ୍ ଭଲ ଲାଗେ ଯେ ମୁଁ ସେଠି ଗୁପଚୁପ୍ ଯି ବିକୁଥିବ ତା ପାଖରେ ଠିଆ ହେଇକି ମୁଁ ସେ ଯୋଉ ବନେଇକି ଦିଏ ମତେ ଭାରି ମାନେ ଅସନା ଲାଗେ। ଖାଇବା ପାଇଁ ପାର୍ସଲ ଆଣିଲେ ମୁଁ ଯଦି ନଦେଖିଥିବି ତାହେଲେ ମତେ ଇଚ୍ଛା ହବ ଖାଇବା ପାଇଁ। ଆଉ ସେଇଠି ଆମ ଘରେ ଯେତେବେଳେ ବି ଆମେ ବୁଲିବାକୁ ଯାଉ ସମସ୍ତେ ଖାଆନ୍ତି ମୋତେ କିନ୍ତୁ ଏରା ଭଲ ଲାଗେନି ମୁଁ ଖାଏନି ଆଉ ସେପଟେ ଯଦି ପାର୍ସଲ ନେଇକି ଆସିବେ ଘରକୁ ତାହେଲେ ମୁଁ ଖାଇବି।
ଉଁ ହୁଁ କାହିଁ କୁହନି ସେ ଯୋଉ ଗୁପଚୁପ୍ ଟା ସେ ଅବଶ୍ୟ କଣ କୁହନି ଭଲ ଲାଗେ ପାଟିକି ଟେଷ୍ଟ ଲାଗେ ସିଏ କିନ୍ତୁ ଯୋଉ ବାରମ୍ବାର ଚକଟା ଚକଟି କରନ୍ତି ନା ଆ ସେଇଟା ଟିକେ ସମସ୍ତଙ୍କୁ ଭଲ ଲାଗେନି। ମୋତେ ବି ସେଇୟା ମୁଁ ଯଦି ଘରକୁ ମୁଁ ପ୍ରାୟତଃ ଘରେ କରିକି ଆମେ ଖାଉ। ଘରେ ଖାଉ କେନ୍ତ ଛୁଆ ଖାଇବେନି ଛୁଆ କହିବ ଆମେ ସେଇଠି ହିଁ ଖାଇବ।
ହଁ ନା ସେଇଠି ଠିଆ ହେ ଖାଇବାରେ ଗୋଟେ ମଜା ନୁହେଁ କି?
ହଁ ସେ ବାରମ୍ବାର ଦେବେ। ତାପରେ ଖଟା ପାଣି ବି ଦେବେ ସେ ଖଟା ପାଣି ଟା ଟିକେ ଭଲ ଲାଗେ।
ହୁଁ ତାପରେ ସେମାନେ ସବୁବେଳେ ବନଉଛନ୍ତି ନା ଆଉ ସେମାନେ ଯୋଉଭଳିଆ ବନଉ ତଥ ଆମେ ବି ବନେଇ ପାରିବାନି, ସେଇ ଟଡେଷ୍ଟ ବି ଆସିବନି ଆସିବ। କିନ୍ତୁ ତାଙ୍କର ଗୋଟେ ଅଲଗା ପ୍ରକାରର ଟେଷ୍ଟ ଆଉ। ମୁଁ ଯୋଉ ମୁଁ ଯୋଉ ରହୁଥିଲି ସେପଟା ଆଡେ ସେପଟା ଆଡେ କଣ କହିଲ ମାନେ ଆମ ଏପଟେ ଯୋଉ ଗୁଡା ଗୁପଚୁପ ନୁହେଁ କି ତାଙ୍କର ଗୁପଚୁପ ଗୁଡା ବହୁତ ଛୋଟ ଆଉ ଦଶ ଟଙ୍କାରେ କେତେ ତିନିଟା କି କେତେ ଗୁପଚୁପ୍ ଦଉଛନ୍ତି ନା କି ଦିଟା ଗୁପ ଚୁପ ଦଉଛନ୍ତି ମତେ। ଛୋଟ ଛୋଟ ଗୁପଚୁପୁ ଆଉ ସେଠି ଏଇ ଯୋଉ ଆଳୁ ପିଆଜ ଆମର ଯେ ଏତି ଧର ଏଇ ଯୋଉ କଣ ସେଇ ସେଉ ଫେଉ ସବୁ ପକେଇକି ଦଉନାହାନ୍ତି କି? ସୋଲା ହଁ ମଟର ସୋଲା ସବୁ ପକେଇକି ଦଉଛନ୍ତି। ସେପଟେ ସେମି ତାର ଏମିତି ଦେବେନି ସେଉ ଫେ ଦେବେି ଖାଲି ଯି ଆଲଟିଆ ଦେବେ ନହେଁ ମୁଁ ତ ଖାଇଥିଲି ଧଥର ସେଇ ଯୋଉ ଗୁଗୁନି ଗୁଗୁନିକୁ ତାପରେ ପକେଇ ଦେଇକି ଦେବେ ଗୁଗୁନି। ମତେ ଥରେ ମୁଁ ସେଇଠି ସାଇଡ ରେ ଜଣେ ଦିଦି ରହୁଥିଲେ ତାଙ୍କ ସହିତ ମୁଁ ଯାଇଥିଲି ମାର୍କେଟ ଥରେ ଯେ ସେ ମତେ ଦିଦି କହିଲା ଆଉ ଏଇଟା ଫେମସ ଗଛ ଖାଇବା ବୋଲି କହିକି ଆଉ ଅଉଛି ମୁଁ ସେଠି ଗଲି, ମତେ କିଲି ଏଇଟା ବହୁତ ଟେଷ୍ଟ ଲାଗେ ସେ ତାଙ୍କର ସେପଟଆ ଲୋକ ତାଙ୍କର ଖାଲି ଖ କଟା ଜିନିଷ। ଆଉ ସେ ଚାରୁ ପାଣି ସବୁଥିରେ ଦହି ଖଟା ସେ ଟମାଟୋ ସସ ଭଳିଆ ଦେଇଥିବ ସେଟା ଗୋଟେ ମିଠା। ଏ ଖଟା ମିଠା ପକେଇ ଦେଇଥ ହେ ମତେ ଭଲ ଲାଗେନି ମୁଁ ଖାଇଲି ଯେ ସେଠି ଖାଲି ଗୁଗୁନି ଟାଇପ ର କରିଦେଇଛନ୍ତି। ପାଣିଆ ପାଣିଆ ତାପରେ ଦେଇେଇଛନ୍ତି ସେ ଲୁପଚୁପ ଭିତରେ ଆଉ ପିଆଜ ପକେଇଥିଲା ବୋଧେ ଆଉ ଏମିତି ହେଟ ମୋତେ ଭଲ ଲାଗିଲାନି ମୁଁ ତ ସେ ଥରେ ଖାଇଛି ଆଉ ଆଉ ତାପରେ ଖାଇନି।
ଅ ଜ ଆମ ଓଡିଶାରେ ହଉଛି କିନ୍ତୁ ଗୁପଚୁପ୍ ଟା ହଉଛି ଠିକ ଗୁପଚୁପ୍ ମାନେ ଆଳୁ ପିଆଜ ମଟର ଗୁପଜୁ। କିନ୍ତୁ ଆମେ ଥରେ ହାଇଦ୍ରାବାଦ ଯାଇଥିଲୁ ହାଇଦ୍ରାବାଦରେ ବି ସେମିତି ଘୁଗୁନିର ଗୁପଚୁପୁ। ମାନେ କଣ କୁହନି ସେଟା କୁହନ୍ତି ପାଣିପୁରୀ। ସେ ତା ଭିତରେ ସେ ଘୁଗୁନି ପୁରେଇ ଦେବେ।
ହୁଁ ପାନିପୁରୀ କୁହାଯାଏ। ହଁ ସେଇ ଏଇଟା ତ କୁହାଯା ପାନିପୁରୀ, ଯେଉଁ ପୁଚକା ବେଙ୍ଗଲରେ କହିବା ପୁଚକା। ଆମର କହିବେ
ହଁ କିନ୍ତୁ ହାଇଦ୍ରାବାଦ ରେ ସେଏ ମାନେ ଆମର ଏଠି ଗୁପଚୁପ୍ ଟା ଟିକେ ରାଗ ଲାଗେ। କିନ୍ତୁ ସେଣେ କିନ୍ତୁ ମିଠା ଲାଗେ, ମିଠା ଲାଗେ କଣ ପାଇଁ? ହଁ ଦହି ପକଉଥିବେ ଆଉ ଗୋଟେ କଣ ଗୋଟେ ସକ୍ସ ପକେଇ ଦିଅନ୍ତି।
ସସ୍ ନାଲିଆ ନାଲିଆ ସସ୍ ଏଟା ମିଠାଳିଆ ଲାଗିବ।
ମିଠା ଲାଗିବ ସେ ତମକୁ କେବଳ ତମେ ପାଞ୍ଚ ଛଅ ଟା ଖାଇଲେ, ତାଙ୍କ ନା ଆଉ ଖାଇ ମ ଇଏ ଗୁପଚୁପ୍ ନୁହଁ। କିନ୍ତୁ ତାଙ୍କର ସେଣେ ସମସ୍ତେ ସେଇଟା କୁହନ୍ତି ଗୁପଚୁପୁ।
ହୁଁ ତାଙ୍କର ସେ ଯାହା ଚାଲିଛି ଆଉ।
ଏଇ ସାଉଥ ଇଣ୍ଡିଆନଙ୍କର ସେଇଭଳିଆ ସେପଟେ ମୁଁ ଜୋଉରହଉଛି ସାଉଥ ଇଣ୍ଡିଆନ୍ ଟିକେ ପ୍ରଭାବ ଅଛି ନା ତାଙ୍କର। ଆଉ ସେଇଥିପାଇଁ ତାଙ୍କର ସେଇଭଳିଆ ହଉଛି ଟେଷ୍ଟ ସେଇଭଳିଆ ଖଟା ସବୁଥିରେ ସାମ୍ବର ଖଟା ଆଉ ସବୁବେଳେ ଦୋସା ଇଡଲି ଚଟ ମାନେ ଯୋଉ ଚକୁଳି ଚଟନୀ ଏଇଗୁଡା ତାଙ୍କର ବେଶୀ। ସେଠି ଗୁଗୁନି ଫୁଗୁନି ଆମର ଏମିତି ଯେମିତି ଗୁଗୁନ ସହିତ ବରା ଗୁଗୁନି କି ଆଳୁ ଚପ ସହିତ ଆମେ ଖାଉଛନ୍ତି ସେପଟେ ଏମିତି ନାହିଁ ଗୁଗୁନ ବୋଲି ସେଟାକୁ ସିଏ କଣ କହୁଛନ୍ତି କହିଲା ଚାଟ ବନେଇବେ ଚାର କହିବେ ଗୁଗୁନି ମାନେ କଣ ସେ ମଟରଟା ପୁରା ସିଝେଇ ଦେଇଥିବ ତା ସହିତ ଆଳୁ ଥିବ ସେଇଟା ପୁରା ଘାଣ୍ଟି ଘାଣ୍ଟି ପାଣିଆ ପାଣିଆ କରିଦେଇକି ଦେବେ ଯେ ସେଥିରେ ଦହି ପକେଇଦବେ ସେ ଟମାଟୋ ସସ୍ ନାଲିଆ ନାଲିଆ କି ସସ୍ ସେ ଟମାଟୋ ସସ୍ ନୁହେଁ ବୋଧେ ନାଲିଆ ଦେଖାଯାଏ ଆଉ ଦି ତିନି ପ୍ରକାର ସସ୍ ପକେଇଦେବେ ଆଉ ତା ସହିତ ସେଇଟା ଚାଟ୍ କରିକି ବରା ତମେ ଯୋଉଟାରେ ଚାଟ ବନେଇଛ ବରା ଭାଙ୍ଗିଦେବେ ନହେଲେ ବୋଲଡର ଭାଙ୍ଗି ନା ବୋଲଡର ତ କାହିଁ ମୁଁ ପାଇନି ଆ ସମୋସା ଆଉ ବୁଟ ବରା ବିରି ବରା ଆଳୁ ଚପ। ଏଇଗୁଡାକ ପିଆଜି ଏଇଗୁଡାକ ଭାଙ୍ଗିଦବେ ସେୁଗୁନି ଭଳିଆ ଯୋଉଟା ଥିବ ତାସହିଁତ ମିଶେଇ ଦେଇକି ଦେଇଦ ସେଟାକର ଟେଷ୍ଟ କିଛି ନାହିଁ ଆମ ଏପଟ ଭଳିଆ ସେଟାକୁ କହିବେ ଚାଟ।
ଚାଟ କେତେ ଆମ୍ବର ଚାରଟା ଅଛି ଭଲ।
ହଁ। ଆମ ଚାଟ ଭଲ ମୁଁ ଗୋଟେ ମୀନା ବଜାର ପଡିଥିଲା ଯେ ସେଇଠି ଯାଇଥିଲୁ ସେଇଠି ଖାଇଥିଲି ଆମ ଯୋଉ ଭଳି ଚାଟ ଯେ ସେଇ ଚା ଟା ଏତେ ନଥିଲା ସେଇଭଳିଆ ଆଉ କିନ୍ତୁ ଯାହା ହଉ ସେଇ ଭଳିଆ ଚାଟ ମୁଁ ଦେଖିବାକୁ ପାଇଲି ମାନେ ହେଠିକ। ଚାଟ୍ କହିଲା ମାନ ସେ ଯଉ ଗୁଗୁନି ଭଳିଆ ଟିକେ କରିଦଉଛନ୍ତି ତା ସହିତ ବରା ପିଆଜ ଭାଙ୍ଗି ଦେଇକି ହଁ ପକେଇ ଦେଇେଇକି ସେ ଦହି ଇଏ ସିଏ ପକେଇ ଦେଇେଇକି ସେଇଟା ହେଲା ତାଙ୍କର ଚାଟ।
ମୁଁ ଦେଖିକି ଆସିଛି ମୁଁ କି ହରାଗଣଚ ନାଇଁ ସେଇ ସାଇଡ ରେ ଜଣେ ଆଣ୍ଟି ଥିଲେ। ସେ କହିଲେ ନା ନା ଆମର ଏପଟେ ଚାଟେ ଏମିତି କିନ୍ତୁ ମୁଁ ଭୁବନେଶ୍ୱରରେ ସେ ତାଙ୍କର ଜଣେ ଅଛନ୍ତି କିଏ ରିଲେଟିଭ୍। ସିଏ କହିଲେ କି ଆଉ ହଉଛି ନା ଭୁବନେଶ୍ଵର ପଟେ ସେପଟେ ଆମର ଯୋଉ ଟେ ଆଡେ ଯୋଉ ଚାଟ ମିଳେ ସେଟା ଭଲ ଟେଷ୍ଟ ଲାଗେଇ ହଁ।
ଯେଜୁଆଡ଼େ ଯାହା ଅଛି ଆଉ।
ହୁଁ।
ନା ଆମର ଏଠି ଚାଟ କେମିତି ବନା ହୁଏ ଜାଣିଛ ଆମେ ଘରେ ବି କରୁ ଚାଟ। ସେ ଚାଟ ମସଲା ମିଳୁଛି ଚାଟ ମସଲା ମିଳୁଛି ମାନେ ବାସ୍ନା ହବା ପାଇଁ। ଆଳୁ ମଟରକୁ ପୁରା ସିଝେଇଦବ ପୁରା ସିଝେଇବନି କିନ୍ତୁ ମଟର ଗୋଟା ଗୋଟା। ଥିବ ଆଳୁ କିନ୍ତୁ ସିଝି ଯାଇଥିବ। ତାକୁ ତମେ ଆଳୁକୁ ଟିକେ ମାନେ ଅଧା ମେଲ୍ଟ ହେଲା ଭଳିଆ ରଖିବ। ତାପରେ ତମେ ମାନେ କଣ କହନି ଅଦା ରସୁଣ ମସଲା କର। କି ନହେଲେ ଖାଲି ତମେ କର। କରିକି ଯେମିତି କଡ଼େଇରେ ଯେମିତିତି ତରକାରୀ କରନ୍ତି ସେମିତି। ଶୁଖିଲା ଶୁଖିଲା ଥିବ ତାପରେ ତମେ ବାହାର କରିଦେବ ଗୋଟେ ଥାଳିକି ବାହାର କରିଦେଲା। ତା ସେ ଯଦି ଛୋଟ ପ୍ଳେଟରେ ବାଢିବ। ଅଳ୍ପ ଅଳ୍ପ ବାଢିକି ତାପରେ ସେଉ ପକାଇଦେବ ସେ ଯେଉଁ ପାମ୍ପଡ଼ ଭଳି ସିଏ ପକାଇଦେବ। ତାପରେ କାକୁଡ଼ି ପିଆଜ। ଆଉ ସକ୍ସ ପକେଇବା ଖଟା ପାଣି ବି ଟିକଏ ଦେବା। ସିଏ ଘରେ କଲେ ବି ଭଲ ଲାଗେ। ସିଏ କଣ କୁହନ ସିଏ ଟିକଏ ଅଳ୍ପ ଅଳ୍ପ ଦେବେ କିନ୍ତୁ ବହୁତ ପଇସା ନିଅନ୍ତି। ସତରୁ ଅଶୀ ଟଙ୍କା ନେଇଯିବେ ପ୍ଲେଟ୍ କିନ୍ତୁ ତମ ମନ ଶାନ୍ତି ହବନି ସେଥିରେ ବାଦାମ ବି ଭାଜିକି ପକେଇଦବ ଟିକେ। ଟିକେ ଭଲ ଲାଗିବ ଖଟା ରାଗ ମିଠା ସବୁ
ଆଜିକାଲି ତ ସବୁ ସମସ୍ତେ ଘରେ ବନେଇକି ଖାଇଲେଣି ଆଉ
ହଁ ହଁ ଆଜି ତାପରେ କଣ କୁହନି? ସେମାନେ ବି ବହୁତ କହୁନାହାନ୍ତି କି ତାଙ୍କର ରେଟ୍ ବେଶୀ କହୁନାହାନ୍ତି କି? ସମସ୍ତେ ଆଉ କଣ ଦେଇକି ଆଉ ଖାଇବେ ନା?
ହୁଁ।
ସେଥିପାଇଁ ଘରେ ବନେଇ ଦିଅନ୍ତି।
ତାପରେ ବାହାର ଜିନିଷ ସେ ଯୋଉ ତେଲ ଫେଲ ୟୁଜ୍ କରୁଛନ୍ତି ସେଗୁଡାକ ଦେହ ପାଇଁ ଖରାପ ନୁହେଁ କି? ଆଉ ସେଇଥିପାଇଁ ବି ଛୋଟଛୁଆ ମାନଙ୍କୁ ବାହାର ଜିନିଷ ଖାଇବାକୁ ଦବାକଥା ନୁହେଁ ଆଉ ସେଇଟା ସେଇଟା ସେ ପୋଡା ତେଲରେ ସେମାନେ କରିବେ ଯଦି ଖାଇଲେ ଦେହ ପାଇଁ ଭଲ ନୁହେଁ ଆଉ ସେଥିପାଇଁ ବି ଛୁଆମାନଙ୍କୁ ଦଉନାହାନ୍ତି ଆଉ ବାହାର ଜିନିଷ ବେଶୀ ଲୋକ ଏବେ ଟିକେ ଜାଣିଲେଣି ନା। ସବୁବେଳେ ଟିଭି ନ୍ୟୁଜ ମୋବାଇଲ ସବୁଆଡେ ଲୋକ ସତର୍କ କରାଉଛନ୍ତି। ତ ସେଇଥିପାଇଁ ଆଉ ବେଶୀ ଖାଉନାହାନ୍ତି ତଥାପି ଖାଉନାହାନ୍ତି ବୋଲି କଣ ଯିଏ ଜାଣୁଛନ୍ତି ଟିକେ ଖୋଇ ଦଉନି ନାଆନ୍ତି ଛୁଆଙ୍କୁ। ନହେଲେ ନାଇଁ ସବୁ ଦେଖିବ ଯେତିକି ସେ ଯୋଉ ଜଳଖିଆ ଦୋକାନ ସେ ଚାଟ ଚାଉମିନ ସବୁବେଳେ ଲୋ ଲୋକଭିଡ଼ ଲାଗିଥିବେ। ବାଇଚାନ୍ସ ଯିଏ ତମେ ସେଇ ଦୋକାନ ଗୋଟେ ବାଇଚାନ୍ସ ଦବ ଯେ ତମର ଏତେ ଲାଭ ହବ କହିବା ବାହାରେ।
ହଁ ବେଶୀ ବେଶୀ ଲାଭ ହୁଏ କୋଉ କୋଉଥିରେ କୁହନି ଗୁପଚୁପରେ। ଗୁପଚୁପ ତ ପ୍ରାୟ ଲୋକ
ହୁଁ ହୁଁ
ଖାଆନ୍ତି।
ହୁଁ।
ଆଉ ରଜ ତ ପାଖେଇ ଆସିଲାଣି କଣ କଣ କିଣା କୁଣି ସ ତୁ ଗଲେ ନା।
ହଁ ଡ୍ରେସ ତ ଆମର ଏଇଥର ବାହାଘର ଥିଲା ଜଣଙ୍କର ମୋ ଭାଇଙ୍କର। ଆଉ ହଉଚି ବାହାଘର ଥିଲା ତ ଡ୍ରେସ ଫେସ୍ ସବୁ ଦେଇଛନ୍ତି ଆଣିଥିଲୁ ବାହାଘର ପାଇଁ ଆଉ ଡ୍ରେସ ବି ଦେଇଛନ୍ତି ତାଙ୍କର ସବୁ ନୂଆ ଡ୍ରେସ ଗୁଡା ପିନ୍ଧା ହେଇନି। ଆଉ ସେଗୁଡା ଅଛି ଆଉ ଆଉ ଡ୍ରେସପଟା ଆମେ କରିବୁନି ବାହାଘର ପାଇଁ ଦି ହଳ ପା ପାଖାପାଖି କରିଥିଲୁ ସିଏ ଦେଇଛନ୍ତି ହଳେ ଆଉ ରଜକୁ ଏଇନା କିଛି ହବନି ତାପରେ ରଜରେ ସବୁ ପରୀକ୍ଷା ଗୁଡା ରହିଯାଉଛି ତ ଆଉ ରଜରେ ଏତେ ଆଉ ଟିକେ ବୁଲାବୁଲି ବି ହେଇପାରିବନି ଖାଲି ଯାହା ଖାଇବା ପିଇବା କଥା।
ମନ ଖୁସି ହବ କିଛି ଖୁସି ହବ କିଛି ଦୁଃଖ ହବ। ପରୀକ୍ଷା ଅଛି ତାପରେ କୁଆଡେ ବୁଲି ହବନାହିଁ।
ହୁଁ।
ଯେ ହ।
ହଉ ତାହେଲେ ଆଉ ରଖୁଛି ତାହେଲେ ଆଉ ଦେଖିବା କଣ କ କଥା ହବା ପରେ କେତେବେଳେ ଫୋନ କରିକି ନହେଲେ ଆଉ
ହଉ ତାଲେ।
ହଉ।